ଜୟ ଜଗନ୍ନାଥ। କେମିତି ଅ ଏଇ ଘରେ ଅଛି ଆଉ।
ଆଉ କଣ ଖାଇବା ପିଇବା ସରିଲାଣି।
ହଁ ସକାଳୁ ଯାହା ଟିଫିିନ ଥିଲା, ଟିଫିନ କରିବି। ହଁ ଯାଇଥିଲି ଟିକେ ବଜାର ଆଡେ। ବଜାରରେ କିଛି ସମୟ ସାଙ୍ଗମାନଙ୍କ ସହିତ ଟାଇମ ପାସ୍ କରିକି ଏବେ ଘରକୁ ଫେରିଲି ଆଉ। ତମେ?
ଓହୋ। ମୁଁ ଏ ତ ସକାଳୁ ଉଠିକି ଛତୁଆ ଖାଇଥିଲି। ଛତୁଆ ଖାଇକି ବସିକି ଟିକେ ପାଠ ପଢ଼ୁଥିଲି। ଆଉ ଏଇ ଏବେ ଉଠିଲି ଟିକେ ରୋଷେଇ କରିବି ଆଉ।
ଆଚ୍ଛା ଆଜି ରୋଷେଇରେ କଣ କରିବ?
ଆଜି ରୋଷେଇ ତ ଆଜି ଯେହେତୁ ଶନିବାର ଆଜି କିଛି ଅନ ଆ ମାନେ ନିରାମିଷ ଉପରେ ଖାଦ୍ୟ ବନେଇବି। ଯେମିତି କିି ମୁଁ ଭାବିଛି ଆଜି ଭାତ ଆଉ ଡାଲି। ଆଉ ଯେମିତି କିି ଅ ଅ ପୋଟଳ ଭିତରେ ମସଲା ପୂରେଇକି ଯେମତି ଭଜା ଯାଏ ଗୋଟା ପୋଟଳ ଭଜା। ତ ଅ ସେଇଟା ବନେଇବି ଆଉ ଟିକେ ବାଇଗଣ ଭାଜି ଦେଇକି ତା ଦେହରେ ବଡି ଆଉ ବାଦାମ ଆଉ କଞ୍ଚାଲଙ୍କା ଲେମ୍ବୁ ଟିକେ ଚି ପୁଡ଼ିକି ଚକଟିକି ଖାଇଦେବା କଥା ଆଉ
ଆଚ୍ଛା ଆଚ୍ଛା ହଁ ଭଲ କଥା ଆଉ। ଆଉ
ଆଉ ତମର କଣ ଖାଇବା ପିଇବା କଣ ହେଇଛି ଆଜି ସକାଳୁ?
ସକାଳୁ ଆଜି ଟିକେ ଶୀଘ୍ର ଉଠି ଯାଇଥିଲେ ଉଠିକି ନିଜ ନିତ୍ୟକ୍ରମ ସାରି ସାରିଲା ପରେ ଆଉ ବୋଉ ଚକୁଳି ଆଣ ରଖିଥିଲେ ଚକୁଳି ପିଠା ଆଉ ଚକୁଳି ପିଠା ସହିତ କଞ୍ଚା ଲଙ୍କା ଆଉ ରସୁଣ ଆଉ ଏ ସବୁ ମିସେଇକି ଗୋଟେ ଚଟ୍ନି କରିଦେଇଥିଲେ। ନେ ଯୋଉଟା ହଁ ରାଗରେ ମତେ ଟିକେ ରାଗ ଟା ଖାଇଲେ ଟିକେ ଭଲ ଲାଗେ। ଏ ରସୁଣ କଞ୍ଚ ଞ୍ଚ ନକା ଚଟ୍ନି ଆଉ ହଉଛି। ତା ସହିତ କମର ପିଠା। ଆଉ ପିଠା ଖାଇଲି ଆଉ
ଚକୁଳି ପିଠା ପୁରା ଓଡିଆ ଘରର ପୁରା ନୀତିଦିନିଆ ଖାଦ୍ୟ ଅବଶ୍ୟ ଏଇଟା ଆଗୁରୁ ଥିଲା ଏବେ ତ ଲୋକମାନଙ୍କୁ ଆଉ ଭଲ ଲାଗୁନି ଅ ଏବେ ଲୋପ ପାଇଗଲାଣି। ବିଲୁପ ତ ହେଇ ହେଇଗଲାଣି ଚକୁଳି ପିଠା। କିନ୍ତୁ ଯେମିତି କି ପୂର୍ବ ପୁରୁଷ ସେଥିରୁ ଆମ ଜେଜେବାପ ଜେଜେ ମାଙ୍କ ଅମଳରେ ଏଇଗୁଡ଼ା ଥିଲା କି ସେମାନେ ପ୍ରତିଦିନ ସକାଳୁ ଉଠି ଚକୁଳି ପିଠା ଖାଉଥିଲେ ଆଉ ସନ୍ଧ୍ୟାରେ ଚକୁଳି ପିଠା ଖାଉଥିଲେ ଯେମିତି କିି ଏବେ ଲୋକ ସେଗୁଡା ଖାଉନାହାନ୍ତି ଯେମିତି ପିଜା ବର୍ଗର ବିରିୟାନୀ ଏସବୁ ଖାଇବାକୁ କୁ ଲାଗିଲେଣି ବିଦେଶୀ ଜିନିଷ ବିଦେଶୀ ଖାଦ୍ୟକୁ ଆପଣେଇବାକୁ ଲାଗିଲେଣି। ତ ଯାହା ହଉ ତ ବହୁତ ଆମେ ଅ ଓଡିଆ ଖାଦ୍ୟକୁ ବଞ୍ଚେଇ ରଖିଛ
ଆକ୍ଚୁଆଲି ଚକୁଳି ରେ ଯେତ୍ ତିକି ସ୍ଵାଦ ଅଛି ବା ମିଠାଶ ଅଛି ତା ସେ ପିଜା ବର୍ଗରରେ ନାହିଁ। ତଥାବି ଲୋକ ଯୋଉ ଗଥା ତମେ କହିଲ ଯେ? ଆ ଏଇ ପୁରୁଣା ଖାଦ୍ୟକୁ ସବୁ ଭୁଲିକି ପିଜା ବର୍ଗର ଖାଇବା ନିଶାଟା ଏଥିପାଇଁ ହେଇଛି ଯେ ହୋଉଚି ଲୋକ ଆଉ ଏତେ ପରିଶ୍ରମୀ ହେଇକି ରହୁନାହାନ୍ତି। ସେ ସବୁବେଳେ ସହଜ ଉପାୟରେ କହିଲା ହଳିଆ ସହଜ ଉପାୟରେ ସବୁ ଜିନିଷ ହେଇଗଲା। ହେଇଯିବାକୁ ସେ ଚାହୁଁଛନ୍ତି ଚକୁଳି ପାଇଁ ଯେମିତି ତାକୁ ଗୋଟେ ପକାର ଇଏ ଅଛି। ଗୋଟେ ନିୟମ ଅଛି। ସେ ନିୟମର ହିସାବରେ ନ କଲେ ତାହେଲେ ହୋଉଚି ମାନେ ସମୟ ଲାଗିବ ଚକୁଳି ରୋଷେଇ କରିବାରେ ସମୟ ଲାଗିବ।
ହଁ ଯେମିତିକି ଆମର ଭାଗ ମାପ ଅଛି କେତିକି ଚାଉଳରେ କେତିକି ବିରି ମିଶେଇବା ଆଉ ତାକୁ କେତକି ସମୟ ଭିଜେଇକି ତାକୁ ପୁରା ଗୋଟେ ଅ ବାଟିକି ଶିଳରେ ବଟା ଯାଇ ଯେମନ୍ତି ଆଉ ଶିଳ ବଟା ଏବେ ତ ଲୋକମାନେ ଆଉ କଷ୍ଟ କରୁନାହାନ୍ତି। ଯେମିତି କିି ଆ ମେସିନ ମଟର ଯୁକ୍ତ ସବୁ ମେସିନ ଆସିଗଲାଣି ସେଥିରେ ସବୁ ମେଟ ମଟର ଯୁକ୍ତି ଯନ୍ତ୍ର ଆସିଗଲାଣି ସେଥିରେ ସବୁ ପକେଇକି ଲୋକ ସୁବିଧାରେ କାମ କରିଦଉଛନ୍ତି ଯାହା ଫଳରେ ଲୋକମାନାନଙ୍କର ଦେହ ବି ଅ ସେତେ ଖରାପ ହବାରେ ଲାଗିଛି ତ ଆଗରୁ ଲୋକ ଶୀଳରେ ବାଟୁଥିଲେ ସେ ସେ ତାର ସ୍ଵାଦ ସେ ଏ ଏକାର ଚକୁଳି ପିଠାରେ ବି ନାହିଁ।
ନାଇଁ ଆକ୍ଚୁଆଲି ଶିଳରେ ମାଟିର ସ୍ଵାଦ ଥାଏ ଯେମିତି ଶିଳ ଆମେ ସାଧାରଣତଃ ପଥର ରେ ହେଇଥାଏ। ଆଉ ପଥରରେ ଯେମିତି ଆମ ଶରୀରରେ। ଅବଶ୍ୟ ଆମେ ଉଁ ଆମ ଶରୀର ମାଟି ଗୋଡି ଖାଇଲେ ପଚେଇ ପାରିବନି। ନ୍ତୁ ଶିଳରେ ଯୋଉ ଆମର ଅ ଯୋଉ ଚାଉଳ ଆଉ ହୋଉଛି ବିରି ଭେଦି ଗଲା ପରେ ଶିଳରେ ବାଟିବା ଦ୍ଵାରା ସେ ଯୋଉ କିଛି ପରିମାଣର ଯୋଉ ଇଏ ମିଶିଥାଏ ସଏଲ କିଛି ଅଂଶ ମିଶିଥାଏ। ତା ସ୍ଵାଦ ଟା ଥାଏ। ଶିଳର ସ୍ଵାଦ ଟା ତା ଦେହରେ ରହିଥାଏ। ଆଉ ତାପରେ ହୋଉଚି ମା କଣ କରନ୍ତି ଧୀରେ ଧୀରେ ହଉଚି ପାଣି ହାତ ମାରିକି ଯୋଉ ତାକୁ ବତୁରେଇକି ଇଏ କରନ୍ତି। ଯା ଫଳରେ ଯୋଉ ଆଣଟା ଏତେ ଶୀଘ୍ର ଗରମ ହୁଏନା। ଆଉ ତାର ହଉଛି ଶୀତଳତା ରୁହେ ଆଉ ଯେହେତୁ ତାର ହଉଚି କିଛି ରାସାୟନିକ ପ ମାନେ କିଛି ରାସାୟନିକ ପ୍ରତିକା ତା ଦେହରେ ଘଟେ ନାହିଁ। ମେସିନ ଦ୍ଵାରା ତାକୁ ଗ୍ରାଇଣ୍ଡର କରିଥିଲେ। ତାତି ଟିକେ ଉତ୍ପାଦ ହେଇ ଉତ୍ପପ୍ତ ହେଇକି ତା ଦେହରେ କିଛି ଆମର ରାସାୟନିକ ପ୍ରତିକ୍ରିୟା ଘଟିଥାଏ କିନ୍ତୁ ଏଥରେ କଣ ଧୀରେ ଧୀରେ ଧୀରେ ଶୁ କେ ବାଟିବା ଦ୍ଵାରା ତାର ହୋଉଚି ତା ଚିକଣଟା ରୁହେ ଆଉ ତାପରେ ତାର ହୋଉଚି ମଧୁରତା ବି ରହେ। ଶିଳ ବଟା ଆଉ ହୋଉଚି ଗ୍ରାଇଣ୍ଡର କଥା କହିଲୁ ଯୋଉ ତା ଭିତରେ ବୋହୁତ ଫରକ। କିନ୍ତୁ ଲୋକ ସବୁଠାରୁ ସହଜ ପ-ଟାକୁ ସହଜ ପ୍ରକ୍ରିୟାଟାକୁ ଗ୍ରହଣ କରିକି ଆଜିକାଲି ମାନେ ହୋଉଚି ବିଭିନ୍ନ ରୋଗର ସମ୍ମୁଖୀନ ହୋଉଚନ୍ତି। ଆଉ ଯେତେ ଆମେ ପୁରୁଣା ସଭ୍ୟତାକୁ ଆ-ଆଦରି ନେବା ମାନେ ପୁରୁଣା ସଭ୍ୟତା ଭିତରେ ବି ତୋର ଯୋଉ ଭଲ ସଭ୍ୟତା ଅଛି ଆମେ ଯେ ଆଦେୟା ଆଦରି ନ ଆଉ ଗୋଟେ ବି ଷ୍ଟ ସମାଜ ହେଇପାରନ୍ତା। ତ ଆଜିକାଲି ସମାଜ ସେଇଟାକୁ ଯଦି ଗ୍ରହଣ କରନ୍ତା ତାହେଲେ ହେଟା ବୋହୁତ ଭଲ ହୁଅନ୍ତା।
ହଁ। ଆଉ ତମକୁ ଯେମତିକିି ଓଡିଶାର ଖାଦ୍ୟ ଆଉ ଓଡିଶାରେ କୁଆଡେ କୁଆଡେ ଯିବା ପାଇଁ ତମକୁ ବେଶୀ ଭଲ ଲାଗେ?
ଓଡିଶାର ଖାଦ୍ୟ ତ କହିଲା ଭଳିଆ ଆମେ ହୋଉଚୁ ଓଡିଆ ମାନେ ଆମେ ହୋଉଚୁ ଖାଇବାର ହୋଉଚି ଖାଇବାରେ ଆମେ ଏକ ନମ୍ବରଆ। ଆମ ଆମକୁ ଖାଇବାରେ କିଏ ପା-ପାରନ୍ତିନି କାରଣ ଆମ ଠା ଠାକୁର ବୋହୁତୁ ତାକୁ ଠାକୁରଙ୍କୁ କେହି ଖାଇବାର ପାରିନାହାନ୍ତି କି ଆମକୁ ପାରିବେନେଇ। ଆମର କହଲା ଭଳିଆ ଅ ଇଏ ଜିରାରୁ ଶିରା ପର୍ଯ୍ୟନ୍ତ ଆମର ସବୁ ରେସିପି ଅଛି। ଅଁ ଯେମତି ମିଠାର ବିଭିନ୍ନ ପ୍ରକାର ରସଗୋଲା ହୋଉଚି ଆମର। ଆଉ ସିଏ ଏଁ ଛେନାଗ ଜା ହୋଉଚି ଆମର ଆଉ ସେ ଇଏ ପାନପତ୍ରୀ ହୋଉଚି ଆମର। ଗଜା ଆମର, ଖଜା ଆମର। ଆଉ ଲଡୁ ଆମର ଆଉ ହୋଉଚି ବିଭିନ୍ନ ବଜାର ସାତ ଆଠ ପ୍ରକାର ଆଇଟମ ହୋଉଚି ଆମର ତା କତୁର ଫେଣୀ ହୋଉଚି ଆମର। ହଁ ବିଭିନ୍ନ ପ୍ରକାର ଖାଦ୍ୟ ହୋଉଚି ଆମର। ଆଉ ମତେ ଖାଇବା ବି ଖାଦ୍ୟ ଭିତରେ ପୁରୀ ଗଜା ବୋହୁତ ଭଲ ଲାଗେ। ଆଉ ହୋଉଚି ଆମ ଓଡିଆଙ୍କର ରସ୍ ସଗୋଲା ବୋହୁତ ଭଲ ଲାଗେ ପୋଡ ଭିତରେ ଛେନାପୋଡ ଆମର ଆମର ବି ସିଏ। ଛେନାପୋଡ ଭଲ ଲାଗେ ଆଉ ହୋଉଚି ଏଁ ଇଏ ଏଁ ପେଡା ପେଡା ବି ଆମ ଆମର ବି ପେଡା ବି ବୋହୁତ ଭଲ ଲାଗେ। ଆଉ ଜାଗା ଭିତରେ ମତେ ଅ ବାହାରକୁ ତ ପଛ କଥା ମତେ ମୋ ଗାଁ ବି ବୋହୁତ୍ ତୁ ଭଲ ଲାଗେ ଆଉ ସେମିତି ତମକୁ କୋଉଟା ଭଲ ଲାଗେ ଯେମି ତି ଖାଦ୍ୟ ହୋଉ ଆଉ ହୋଉଚି ଜାଗା ହୋଉ।
ହଁ ଏସବୁକୁୁ ବି ମତେ ବି ଭଲ ଲାଗେ। ଯେମିତିକି ତମେ କହିଲ ରସଗୋଲା ହୋଉ ଛେନାପୋଡ ହୋଉ। କି ଗଜା ହୋଉ ଆ ଏସବୁ ତ ମିଠା ଭିତରେ ଏସବୁ ମ ମତେ ମିଷ୍ଟାନ ମତେ ଏ ସବୁ ଭଲ ଲାଗେ। ଯେମିତି କିି ଆମେ କହିବା କି ଓଡିଆର ପାରମ୍ପରିକ ଖାଦ୍ୟ ପଖାଳ ଭାତ ହୋଉ। କି ବିଭିନ୍ନ ପ୍ରକାର ଶାଗ ଯେମିତି କିି ସଜନା ଶାଗ ହୋଉ, କୋଷଳା ଶାଗ ହୋଉ। ଖଡ଼ା ଶାଗ ହୋଉ, ନେଉଟିଆ ଶାଗ ହୋଉ, ପୋଇ ଶାଗ ହୋଉ। ଏସବୁ ତ ଅ ବୋହୁତ ଭଲ ଲାଗେ ଅ ପଖାଳ ଭାତ ସହିତ ଖାଇବାରେ। ଆଉ ଯେମିତିକି ଆହୁରି ବି ଆମ ଓଡିଆର ପରମ୍ପାରିକ ଖାଦ୍ୟ ଯେମିତିକି ଅଛି ବଡି ଚୂରା ଆ ଆଉ ଯେମିତି କିି ଆମେ କୁହନ୍ତି କି ଡାଲମା ତ ଏସବୁ ଆମ ମାନେ ଏସବୁ ଆମକୁ ବୋହୁତ ଖାଇବା ପାଇଁ ଭଲ ଲାଗେ ଯେମିତିକି ଅ ତମେ ଅ ଏଇଟା ବି ମତେ ବି ଠାକୁରଙ୍କର ପ୍ରସାଦ ଯେମତି ହୁଏ କି ଅରୁଆ ଭା ତା ସହିତ ଗୋଟେ ବାଡିଆ ଡାଲମା ହୁଏ। ଆଉ ବିଭିନ୍ନ ପ୍ରକାରର ବି ସବୁ ଖାଦ୍ୟ ବି ହୁଏ ଏସବୁ ମଧ୍ୟ। ବହୁତ ଭଲ ଲାଗେ ଓଡିଆ ମାନଙ୍କର ଜୋରା ସବୁ ବେଶିକାଲି ଖାଦ୍ୟ ଜୋରା ସବୁ ବେଶୀ ସବୁଠୁ ମତେ ଭଲ ଲାଗେ କି ପଖାଳ ଭାତ କି ଆଳୁ ଚକଟା ହଉ। କି ଶାଗ ଭଜା ହଉ କି ବଡ଼ିଚୁରା ହଉ ଏଇ ସବୁ ଖାଦ୍ୟ ମତେ ବହୁତ ଭଲ ଲାଗେ।
ହଁ।
ଆଉ ମତେ ବୁଲିବା ଭିତରେ ବି ଅ ମୁଁ ଓଡିଶାର ତ ବହୁତ ଜାଗା ଯାଇଛି ଅ ଯେମିତି କିି ତିରିଶ ଟା ଜିଲ୍ଲାରୁ ତିରିଶ ଟାଙ୍କ ଜିଲ୍ଲା ଯାଇଛି ମୁଁ। ସବୁ ଜାଗାରେ ବୁଲିଛି। ଅ ଯେମିତି ଯେ ଆମ ଓଡିଆ ମାନଙ୍କର ତ ଭଗବାନ ହଉ ହଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ ତ ସେ ଅ ସେ ଜାଗାକୁ ବି ଯାଇଛି ପ୍ରଭୁ ଜଗନ୍ନାଥ ମନ୍ଦିର ଯାଇଛି ପୁରୀର। ଆଉ ଯେମିତି ପୁରୀରେ ଆମର କୋଣାର୍କ ସନ୍ ଟେମ୍ପଲ ଅଛି ସେଠିକି ବି ଯାଇଛି।
ଆଚ୍ଛା।
ଅ ଆହୁରି ଏମିତି ବିଭିନ୍ନ ବିଭିନ୍ନ ଜିଲ୍ଲାର ସବୁ ସବୁ ସବୁ ଜିଲ୍ଲାର ସବୁ ସବୁ ଜିଲ୍ଲା କୁ ଯାଇଛି ଯେମିତି କି। ଆମର ଅନୁଗୁଳରେ ବି ପ୍ରଭୁ ଯେମିତି ଦ୍ଵିତୀୟ ଶ୍ରୀକ୍ଷେତ୍ର ବୋଲି ନାମରେ ପରିଚିତ ଅନୁଗୁଳ। ଜଗନ୍ନାଥ ମନ୍ଦିର ଯାଇଛି ଅ ଅନୁଗୁଳରେ ବି ଆମର ଥିବା ଯୋଉ ତାଳଚେର ର କୋଇଲା ଖଣି ଶିଳ୍ପ ସେ ଟାକୁ ମ ଯାଇଛି ସେଠା କାର ଭିତର କୁ ଅବଶ୍ୟ ଯାଇନି ବାହାରର ଦୃଶ୍ୟ ମୁଁ ଦେଖିଛି। ଯେମିତି କିି ଆମେ ବାଲେଶ୍ଵର ବି ଗଲେ। ଅ ବାଲେଶ୍ଵରରେ ବି ଯେମିତି ଆମର କ୍ଷୀରଚୋରା ଗୋପୀନାଥ ହଉ, ପଞ୍ଚଲିଙ୍ଗେଶ୍ଵର ହଉ। କି ଆଉ ଆମର ସେମିତି ଆହୁରି ବହୁତ କିଛି ଅ ଅଛି ବାଲେଶ୍ଵର ଅ ଯେମିତି ଆମର ଆଉ। ଏଇଟା ବି ଅଛି।
ଆଛା, ତାହେଲେ ତମେ ହଁ କୁହ?
ଅ ଯେମିତି କିି ଅ ବାଲେଶ୍ଵରରେ ଆମର ଅଛି ବି ଅ ଚାନ୍ଦିପୁର ସି ବିଚ ପିଚ ଯେମିତି ବେଳାଭୂମି ଅଛି ସମୁଦ୍ର। ପାଣି ଦୂରକୁ ଦୂରକୁ ହଟିଯାଏ ଫେରେ ପଳେଇ ଆସେ ସନ୍ଧ୍ୟା ବେଳକୁ ଆଉ ଗୋଟେ ଆମର ତାଳ ବେଳାଭୂମି ବି ଅଛି ସେଠି ବହୁ ପର୍ଯ୍ୟଟ ଟନସ୍ଥଳୀ ସେଟା ଅଛି ମାନେ ଯେମିତି ବହୁତ ସାରା ପିକନିକ ଟାଇମ ରେ ବି ପର୍ଯ୍ୟଟନ ମାନେ ବହୁତ ବାହାରୁ ଦେଶ ବିଦେଶରୁୁ ଆସନ୍ତି ସେ ଜାଗାକୁ। ଆଉ ଯେତେ ସାରା ଆମେ କୁହନ୍ତି କି ଅ ଫିଲ୍ମ ଫିଲ୍ମ ବି ସେ ଜାଗାରେ ସବୁ ସୁଟିଂ ହୁଏ ଆଉ ଯେମିତି ପଞ୍ଚଲିଙ୍ଗେଶ୍ଵର ମନ୍ଦିର କହିଲି ଯେମିତି କ୍ଷୀର ଚୋର ଗୋପୀନାଥ କହିଲି, ପଞ୍ଚଲିଙ୍ଗେଶ୍ଵର ମନ୍ଦିର ଭିତରେ ତ ସେ ଯୋଉ ସିଢି ହେଇଥାଏ ପାହାଡ ଉପରକୁ ଯିବା ପାଇଁ ସେ ତ ବହୁତ ସୁନ୍ଦର ଦେଖିବା ପାଇଁ ହେଇଥାଏ। ଆଉ ପଞ୍ଚଲିଙ୍ଗେଶ୍ଵର ଯେମିତି ପାଣି ଭିତରେ ପାଞ୍ଚଟା ଲିଙ୍ଗ ପ୍ରଭୁ ଶିବଙ୍କର ଯେମିତି ଥାଏ ସେଇଟା ତାକୁ ଛୁଇଁ ହୁଏ। ଆଉ କ୍ଷୀର ଚୋରା ଗୋପୀନାଥ ରେ ବି ସେଇଠି ପ୍ରଭୁଙ୍କର ଯୋଉ କ୍ଷୀର ଚୋରା ଲାଗି ଯେମିତି ତମେ କହିଲେ କି ଟିକେ ପୂର୍ବରୁ ପେଡା ଖାଇବାକୁ ଭଲ ଲାଗେ ସେଇଠି ଭଲ ପେଡା ହୁଏ। ଆଉ ଭଲ ରାବିଟ ବି ସେଇଠି ବନାଯାଏ। ଏସବୁ କଥା ବହୁତ ଅ ବହୁତ ଜାଗା ବୁଲେ ଆଉ ଯେମିତି ଆମେ କୋରା ଯଦି ଆମେ କୋରାପୁଟ ଯିବା। କୋରାପୁଟରେ ବି ସେମିତି ବହୁତ ଜାଗା ଅଛି ବୁଲିବା ପାଇଁ ଯେମିତି କିି ମୁଁ କୋରାପୁର ଯାଇଥିଲି ଯେ ଯେତେବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟ ବି ଅଛି ଯେମିତି ପାହାଡ଼ ଝରଣା ଆଉ ତାଙ୍କ ଅ ଚାରି ପାଖରେ ପାହାଡ ଚାରି ପାଖରେ ଥିବା ଯୋଉ ଆଦିବାସୀ ଲୋକ ଲୋକମାନୋନ ତାଙ୍କର ସଂସ୍କୃତି ଓ ପରମ୍ପରାକୁ ମତେ ଅ ମୁଁ ଲୋକଙ୍କୁ ଭଲ ଲାଗେ ମୁଁ ଲୋକଙ୍କୁ ବି ପଚାରି ବୁଝିଲି ସେଠିକାର ଲୋକଙ୍କୁ। ଆଉ ଯେମିତି କି ଆମର ସେଠି ଅ କଫି ଚାଷ ହୁଏ ଯେମିତି ମତେ ସେଇଟା ଦେଖିବା ଏଁ, ବହୁତ ସୁନ୍ଦର ଲାଗିଥିଲା। ଆଉ ଯୋଉଟା କି ଆଗରୁ କେବେ ଦେଖିନଥିଲି କି କୋରାପୁଟରେ ଯେମିତି ଆମର କଫି ଚାଷ ହଉଥିଲା। ଅ, ଅ, କଫି ମାନେ କେମତି ଗଛରୁ କେମତି ଗ ଛରେ ଲୋକ ଚାଷ କରିକି ଯେମିତି ଆମେ ମା-ବଜାରରେ ବିକ୍ରି ହଉଛି କଫି ର ଗୁଣ୍ଡ ତ ସେଟାକୁ କେମିତି ପ୍ରସ୍ତୁତ କରାଯାଏ ମୁଁ ସେଠିକାର ପାଖ ଲୋକଙ୍କୁ ପଚାରି ବୁଝିଲି। ତ ମୋତେ ସେଇଟା ବହୁତୁ ଅଁ, ହଁ ସେଇଟାକୁ ଓ କଫିିକି ଫାଷ୍ଟ ତୋଳନ୍ତି। ତୋଳିକି ତାକୁ ଗୁଣ୍ଡ କରନ୍ତି। ଏମତି ସେ ତାଙ୍କର ଫାର୍ମିଂ ବିଷୟରେ ବହୁତ ସାରା କିଛି କହିଲେ। ଲୋକଙ୍କର ଅ, ମାନେ ଚାଷ କରିବାର ଅଲଗା ଅଲଗା ତରିକା ସବୁ ଅଛି। ସେ ବିଭିନ୍ନ ଲୋକ ବିଭିନ୍ନ ତାଙ୍କ ତରିକା ସବୁ କହିଲେ। ଆଉ ଯେମିତି କିି ମୁଁ ସେଠି ଆ, ଯାଇଥିଲି, ଯେମିତି କି ଆମର ମାଛ କଣ ର ମାଛ ଛ କୁଣ୍ଡ୍ ଗୋଟେ ଏ ନଦୀ ଅଛି। ଅ, ସେ ମାଛ କୁଣ୍ଡ୍ ର ନଦୀକି ବି ଯାଇଥିଲି ଯୋଉଥିରେ ଆମର ଟୁଡୁମାଳ ଜଳପ୍ରପାତ ଅଛି। ମାନେ ଡ୍ୟାମ୍ ଅଛି ଗୋଟେ ସେଠିକି ଯାଇଥିଲି। ସେମତି ଆଉ ଗୋଟେ ଏଟା ବି ଜାଣିଥିବ କି ଅ, ଶବର ଶ୍ରୀକ୍ଷେତ୍ର ଯେମିତି ଗୋଟେ ଆମର ଅଛି କୋରା ପୁଟ ଯେମିତି ଜଗନ୍ନାଥ ମନ୍ଦିର ଯୋଉଟା କି ଆମେ ଶବର ଶ୍ରୀକ୍ଷେତ୍ର ଭାବରେ ଜାଣନ୍ତି। ଆଉ ଗୋ ଟେ ଗୁପ୍ତେଶ୍ଵର ଟେମ୍ପଲ୍ ଅଛି। ଗୁପ୍ତେଶ୍ଵର ମନ୍ଦିର ଯୋଉଥିରେ ଆମର ଶିବ ପୂଜା ପାଆନ୍ ତି, ଶିବଙ୍କ ମନ୍ଦିର ଅ ସିଏ ସେଇଟାକୁ ସେଉରା ମଧ୍ୟ ଗୁପ୍ତେଶ୍ଵର ଗୁମ୍ଫା ଗୋଟେ। ଗୁଫାଙ୍ଗ ଗୁମ୍ଫା ଭିତରେ ଅଛନ୍ତି। ତ ଏମତି ଆହୁରି ବହୁତ ସାରା ଅଛି ଯେମିତି କିି ଆମର ଅ, କୋରାପୁଟର ସୁନାବେଡା। ସହର ଅବସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ ଲିମିଟେଡ୍ ମାନେ ଯେମିତି ସବୁ ଏରୋନଟିକ୍ ର ସବୁ ଇଞ୍ଜିନ୍ ଫିଞ୍ଜିିନ ତିଆରି ହୁଏ। ତାହାର ବାହାରର ଦୃଶ୍ୟ ମୁଁ ଦେଖିଛି। ଅବଶ୍ୟ ଭିତରକୁ ମାନେ ଏ ସାଧାରଣ ଲୋକଙ୍କୁ ଯେହେତୁ ଆଲାଓ ନଥାଏ। ତ